ଉ
ହଁ।
ଭାଇ କଣ କରୁଛ କି?
ଏଇ ଆସିଥିଲୁ ଟିକେ ପବନ ଖାଇବାକୁ ଦାଣ୍ଡ ଆଡେ ଆଉ
ଅହ ଆଉ କଣ ଖିଆ ପିଆ ସରିଲାଣି?
ହୁଁ।
ଆଚ୍ଛା ଏତେ ଶୀଘ୍ର କଣ ଖାଇଦେଲ ଆଜି?
ହଁ ଖାଇଦେଇକି ଆଇଛୁ ଆଉ ଆପଣ ଖାଇ ସାଇଲେଣି କି?
ନାଇଁ ମ ଆମେ ଖାଇନୁ ଖାଉ ଖାଉ ଦଶଟା ପାଖାପାଖି ହେଇଯିବ ଟିକେ ଲେଟ୍ ହେବ ଆମର।
ପୋଟୋଳ।
ଆଚ୍ଛା ଆଉ ଭାଇ ଯୋଉ ତମର ସିଆଡ଼େ ଅଷ୍ଟପ୍ରହରୀ କଣ କେମିତି ହୁଏ ନା ନାଇଁ?
ହଁ ଆମର ତ ଏକରେ ଅଷ୍ଟପ୍ରହରୀ ହୁଏ ଆଉ
ଦେଖିଆ କହିଲ ଟିକେ କଣ କେମତି ହୁଏ?
ଆମର ଏଇଟା କେମତି କଣ ହୁଏ ଯୋଉ କଇଲ? ଆମର ଯେତେକ ଗାଁ ଆମର ଗୋଟେ ଅଛି ବଡ ଗାଁଟେ।
ଆଚ୍ଛା।
ସେ ଯୋଉ ଗାଁ ର ତ ବୃଦ୍ଧ ବ୍ୟକ୍ତି ଆଉ ଯୋଉମାନେ ନି ହେଇଗଲାନି। ଆ ବା ବାହାଘର ହେଇଗଲାଣି ତିରିଶ ପଇଁତିରିଶ ପାଖାପାଖି ହବ। ସିଏ ତାଙ୍କର ଦୋକାନିଆ କିର୍ତନିଆ ଗୋଷ୍ଟି ତାପରେ କୀର୍ତ୍ତନ କରନ୍ତି। ସିଏ କୀର୍ତ୍ତନ ବାଲା ଯିବେ ଜଙ୍ଗଲକୁୁ ତା ପରେ ଥିବ ପାଖା ପାଖି ତିନ ଦିନି ଥିବ ଯିବ ଜଙ୍ଗଲକୁ ସେଇଠୁ ସବୁ କାଠ ଆଣନ୍ତି ବଡ଼ ବଡ଼ ଖୁଣ୍ଟ ଆଣିବେ ଆଉ କାଳିଚିଆ ଆଣିବେ କାଳିଚିଆ ଡାଳ ଆଉ ବିଭିନ୍ନ ପ୍ରକାର ଜଟା ଟାଇପର ଉପରେ ଥାଏ ଆମର ସେଟା କଣ କୁଅନ୍ତି? ହୁଁ। ଥିବ ଚାଲି ଚାଲିଆ ଥିବ ସେ ଡ଼ାହିଗୁରା ସେମାନେ ଡାହିଗୁରା ଆଣନ୍ତି। ତାପରେ ଘୁଣ୍ଟ ଆଣନ୍ତି ଆମର ଚାରିପଟେ ଏ ମାନେ ସଜେଇ ଦିଅନ୍ତି ଚାରି ଗୋଟେ ଗୋଟେ ଖମ୍ବ ଟାଇପର କରି ଗୋଟେ ଘର ଟାଇପର କରନ୍ତି ପରେ ଆମର ଦିଅନ୍ତି କାଳିଚିଆ ଡାଳ ତାପରେ ମଝିରେ ଆମର ଓ ଚାର ଚାରଟା ଆଉ ମାଟିରେ ଚେୟାର ଟାଇପର ହୁଏ ତାକୁ କୁହାଯାଏ କୁଞ୍ଜ। ସେ ଯୋଉ କୁଞ୍ଜରେ ଆମର ରୁହନ୍ତି ଠାକୁର।
ହୁଁ ହୁଁ।
ଆମର ଯୋଉ ସାତ ଜଣ ଥିବେ କଳସ ବୁଡେଇବେ
ହୁଁ ହୁଁ।
ଯୋଉ ଅଷ୍ଟପ୍ରହରୀ ପୂର୍ବ ଦିନ
ହୁଁ ହୁଁ।
ସେ ମାନେ ଉପରେ ରୁହନ୍ତି। ଖାଆ ପିଅ କରନ୍ତିନି ଅରୁଆ ଖାଆନ୍ତି।
ହୁଁ।
ସିଏ ତାପରେ ଏ ତା ପୂର୍ବ ଦିନ ରାତିରେ
ହୁଁ ହୁଁ।
ପ୍ରଥମ ଧରିବେ ମାନେ ଖୋଳ ଢୋଲ ସବୁ ବଜେଇ ଯାଆ କି ଆମର ଯୋଉ ବାହାରେ, ବିଭିନ୍ନ ପ୍ରକାର ନଦୀ କିମ୍ବା ପୋଖରୀ ନା ନଦୀ ଯାହା ବି ଥାଉ। ଯାଆନ୍ତି। ଗଲା ପରେ ସେ ସାତ ସାତ ଜଣ ଆମର କଳସ ବୁଡ଼ାନ୍ତି ସିଏ ଗାଧେଇକି କଳସରେ ପାଣି ଆଣିକି ତାପରେ ବାଲି ମାନେ ସେ ଯୋଉ କଳସ ସାମ୍ନାରେ ବାଲି ରଖିକି ପୂଜା କରନ୍ତି।
ହୁଁ ହୁଁ।
ଯାହା କରିକି
ଧରନ୍ତି କଳସ, ସେ କଳସ ଧରି ସେ ଆସିଲା ବେଳୁ ଆମର ଏକରେ-' ବାଜା ବାଣ ବି ଯାଏ ବାଣ ଫୁଟେଇକି ଆସନ୍ତି।
ହୁଁ ହୁଁ।
ଆସିଲା ପରେ ସେଇଦିନ ରାତି ତ କୀର୍ତ୍ତନ କରାଯାଏନି ତା ପରଦିନ ରାତିରୁ, ନାମ ଚପା
ହୁଁ ହୁଁ।
ଜପ ଯାଏ। ସେ-ସେଇ ଦିନ ଟା ଙ୍କ ଯିବ। ତାପରେ ବିଭିନ୍ନ ପ୍ରକାର ସେଦିନ ବିଭିନ୍ନ ଗାଁରୁ
ହୁଁ ହୁଁ।
ତାପରେ ବିଭିନ୍ନ ଗାଁରୁ ବି ଆସନ୍ତି କୀର୍ତ୍ତନ କରିବା ପାଇଁ। ଟୋଟାଲ୍ ରାତି ସାରା ପୁରା କୀର୍ତନ ହବ, ଦିନ ସାରା ଚବିସ୍ ଘଣ୍ଟା କହିବାକୁ ଗଲେ କୀର୍ତ୍ତନ ଆମର ହୁଏ।
ହୁଁ ହୁଁ।
ହଁ ତାପରେ ଆମର, ଠାକୁର ତେଣୁ ସଇଲା ପରିଣାମ ଦେନ୍ ବହି ବୋଲା ଯାଏ। ବହି ବଲା ସଇଲା ପରେ ତା ପର ଗୋଟେ ପୂଜା ହୁଏ। ସେ ଯୋଉ ଲାଷ୍ଟ ପୂଜା ଟା ହେଇ ସାରିଲା ପରେ ଆମର ଠାକୁର ବାହାରନ୍ତି ଆମ ଗାଁ ମିଠଉ ସବୁ ଠାକୁର ସବୁ ମନ୍ଦିର କୁ ଯାଆନ୍ତି। ଲାଷ୍ଟରେ ଆମର ଯାଆନ୍ତି। ମା ବୁଢୀ ଠାକୁରାଣୀ ପୀଠ। ସେଠି ଆମର କଣ ହେଇଥାନ୍ତା ସେ ବୁଢୀ ଠାକୁରାଣୀ ସିଏ। ସେ ମାଟି ତୋଳୁ ବାହାରିଥିଲା ସେଇଠି ଗୋଟେ ଆମର ପୀଠ ହେଇଥିଲା ଆଉ। ତାପରେ ସେ ଯୋଉ ପୀଠକୁ ଯାଇଛି, ସେ ବୋହୁତୁ ମାନେ, ଅଳ୍ପ ଲୋକ ଯାଆନ୍ତି ସେଠି ସିଏ ଅଧ ଘଣ୍ଟେ ଭଳିଆ ହୁଏ
ହୁଁ ହୁଁ।
ହେଲା ପରେ ଆମର ଆଶାଢୀ ଠାକୁର ଆସିଲା ପରେ ଆମ ସବୁ ଗାଁର ଲୋକମାନେ ସେ ସବୁ ତାଙ୍କ ଭରସା ମାନେ ଢାଳକୁ ଗୋବର ରଖିଥାନ୍ତି ଲିପିକି, ଗୋବରରୁ ଲିପିକି
ହୁଁ ହୁଁ।
ରଖିଥାନ୍ତି। ତାପରେ ଆମର ଠାକୁର ଆସନ୍ତି। ଠାକୁର ଆସିଲା ପରେ, ପ ରଖନ୍ତି ପ୍ଲସ୍ ଯୋଉ ଆମର ପଣା ବି ଗୋଟେ ଜାଗାରେ ବନେ। ପଣା ବନିଲା ପରେ ଯହାନ୍ତି ଆମର ଠାକୁର ଠାକୁର ଯାଇ ସବୁ ଗାଁ ଭ୍ରମଣ କରନ୍ତି। ଗାଁ ଭ୍ରମଣ କଲା ପରେ ସେ ପଣା ଯାଇ ଆଉ ଆଉ ଆପଣଙ୍କ ଆଡେ କେମିତି କଣ ହୁଏ?
ଆମର ବି ସେମତି ଯେତେବେଳେ ନଗର ହବ ଫାଷ୍ଟ ମାନେ ମିଟିଙ୍ଗ ଫିଟିଙ୍ଗ ଆମର ଇଆଡେ ବସିବ।
ହଁ।
ଇଆଡେ ବୃଦ୍ଧ ଲୋକ ଯେତେକ ତ ଗାଁର ମାନେ ବହୁତ ବୃଦ୍ଧ ଲୋକ ଯେତେ ପ୍ରତ୍ୟେକ ଯ ଗାଁ ର ବହୁତ ବଡ ବଡ ଲୋକ ସେ ସବୁ ବସିକି ଏମତିମ ସବୁ କରିବା ତ ତାପରେ ଯେତେବେଳେ ଟେଣ୍ଟ ବାଲା ଆସିବେ ଫା ଆମର ବାଉଁଶ ଯେହେତୁ ମାନେ ଚିପଟାଙ୍କୁ ଯୋଉ ବାଉଁଶ ମାରନ୍ତି।
ହଁ।
ବାଉଁଶ ମାରିବେ ତାପରେ ଜଙ୍ଗଲ କୁ ଯିବେ କଣ ଗୋଟେ ସେଇଟା ଝୋଟ ଟାଇପ ର ଏମିତି ଧରିକି ଆସିବ। ଡାଳ ଫାଳ ସଉ ଆମ ବାଉଁଶ ଉପରେ ଯୋଉ ଥାକ ଦିଆଯିବ ଥାାକ ଉପରେ ସବୁ ବାଉଁଶ ଉପରେ ସବୁ ଲଗା ହବ ସେ ଡାଳ ଫଳ। ଆଉ ଲଗେଇ ସାରିଲା ପରେ ତାପରେ ମାଟିର ମାନେ ମନ୍ଦିର ଟାଇପ ର ଗୋଟେ ହବ ଇଆଡେ ମାଟି ରେ ମନ୍ଦିର କରିକି ତ ସେଇ ଭଳିଆ ମାନେ ଅ ଯେବେ କଳସ ବୁଡେଇବେ କଳସ ବୁଡେଇ ସାରିଲା ପରେ ତ ରାତି ଜାକ ତାଙ୍କ ଏମିତି ଚାଲିବ ତାଙ୍କର କୀର୍ତ୍ତନ ଭଜନ।
ହଁ।
ଉଁ ଏ ଚାଲିବ ତାପରେ ତା ପରଦିନ ଯେତେବେଳୁ ହବ ବାହାର ବାହାର ଅନ୍ୟ ଅନ୍ୟ ଅନ୍ୟ ଅନ୍ୟ ସବୁ ବହୁତ ଗୁଡାଏ ଗାଁ ରରୁ ମାନେ କୀର୍ତ୍ତନିଆ ସବୁ ଆସିବେ।
ହଁ।
ତ କୀର୍ତ୍ତନୀଆ ଯେତେବେଳେ ଆସିବେ ତ ସିଏ ଆସି ସାରିଲା ପରେ ଚବିଶି ଘଣ୍ଟା ମାନେ ପୁରା ଅ ଠାକୁରଙ୍କ ନାମ ଚାଲିଥିବ।
ହଁ।
ଠାକୁରଙ୍କ ନାମ ଚାଲିଥିବ ତାପରେ ଆମର ତ ଏମିତି ପୁରା ତିନି ଦିନ କଣ୍ଟିନ୍ୟୁ ହେବ।
ହୁଁ।
କଣ୍ଟିନ୍ୟୁ ହେଇସାରିଲା ପରେ ତାପରେ ଯେତେବେଳେ ଆମର ନଗର ହବ ଯେଉଦିନ ଲାଷ୍ଟ ପାଳି ଆମର ରହିବ। ହୁଁ, ତ ସେତେବେଳେ ଆମର ଭୋଜି ଫୋଜି ବି ଆଡେ ବହୁତ ଧୁମଧାମ ରେ ହୁଏ ଇଆଡେ।
ହଁ।
ତ ଭୋଜିରେ ଏମତି ଅନ୍ୟାନ୍ୟ ସବୁ ମାନେ ଭାତ ଡାଲମା, ଖଟା, ପାଏସ୍ ଆଉ ମିସ୍ଚର ଫିସ୍ଚର ଏମିତି ସବୁ ମିଶି ମାଶିକି ଠାକୁରଙ୍କର ପ୍ରସାଦ ହୁଏ।
ହଁ।
ସେ ପ୍ରସାଦ ରେ ଏମିତି ବହୁତ ଗୁଡାଏ ଗାଁ ଲୋକ ଆସନ୍ତି ଭୋଜି ଭାତ ଖାଇବାକୁ।
ହଁ।
ତ ଭୋଜି ଭାତ ଖାଇବେ ତାପରେ ଯେତେବେଳେ ଆମର ଭୋଜି ଭାତ ଖାଇବେ ତ ଇଆଡେ ମାନେ ହାଣ୍ଡି ଉଠୁଥିବ ଇଆଡେ ହାଣ୍ଡି ଆହୁରି ବସୁଥିବ।
ହଁ।
ମାନେ ବହୁତ ଇଆଡେ ଆମର ବହୁତ ବଡ ଗାଁଟା ନା ତ ଗାଁ ହେଇକି ଆମର ମାନେ ଟୋଟାଲ ପଞ୍ଚାୟତରୁୁ ଲୋକ ଆସନ୍ତି।
ହାଁ।
ହୁଁ, ବହୁତ ଲୋକ ଅଛନ୍ତି ତ ଆସିବେ ଭୋଜି ଭାତ ଖାଇବେ ଠାକୁରଙ୍କ ନାମ ଇଏ କରିବେ ତାପରେ ଯୋଉ ନଗର ଆମର ରହିଲା
ହୁଁ।
ଆଉ ନଗରରେ ଆମର ଅ ମାନେ ଠାକୁରଙ୍କୁ କାନ୍ଧରେ ଧରିକି ଯାଆନ୍ତି। ହୁଁ, ଗଲା ପରେ ମାନେ କାହା ଘରେ ପଣା ଥିବ ତ କିଏ ଯୋଉ ରୋଡ ଉପରେ ଆମର ହାଣ୍ଡି ବସାନ୍ତି ତା ଭିତରେ ପାଣି ନଡିଆ ଫଡ଼ିଆ ଏମିତି ସବୁ ରଖିକି ହାଣ୍ଡି ବସାନ୍ତି ଠାକୁରଙ୍କ ନାମରେ।
ହଁ।
ହଁ, ଠାକୁରଙ୍କ ନାମରେ ବସାନ୍ତି ଠାକୁର ଯେତେବେଳେ ଆସିବେ ତାଙ୍କୁ ଦର୍ଶନ କରିବେ ତ ରୋଡ ଉପରେ ଅ ବୃଦ୍ଧ ଲୋକ ଯେତିକ ଏମିତି ଶୋଇବେ ଠାକୁରଙ୍କ ଦର୍ଶନ ପାଇଁ।
ହଁ।
ତାପରେ କାହା ଘରୁ ଏମିତି ଛୋଟ ଛୁଆ ମାନେ ଗାଁ ଛୁଆ ଯେତେବେଳଳେ ବୁଲନ୍ତି ନା ଠାକୁରଙ୍କ ପଛେ ପଛେ
ହଁ!
ତ ସେତବେଳୁକୁ କୀର୍ତ୍ତନ ଫୀର୍ତ୍ତନ ସହ ଏମିତି ଛୁଆ ସବୁ ବୁଲନ୍ତି ବା ବକ୍ସ ମାନେ ଆଇଥିବ ସାଉଣ୍ଡ ବକ୍ସ ଆଇଥିବ ସେଥିରେ ଛୁଆ ବୁଲିବେ ତ ହେଥିରେ ଚକେଲଟ ମକଲେଟ୍ ମାନେ ୟା ତା ଘରୁ ସବୁ ଉଁ ଦିଆ ନିଆ କରିବେ ମାନେ ଫିଙ୍ଗା ଫୁଙ୍ଗି କରିବେ ଛୁଆ ଗୋଟା ଗୋଟି କରି ଖାଇବେ।
ହୁଁ।
ଉଁ ତ ଏମିତି ଫିଙ୍ଗା ଫିଙ୍ଗି କରିକି ତ ନଗର କମ୍ପ୍ଲିଟ୍ କରନ୍ତି ଲାଷ୍ଟ ବେଳୁ ମାନେ ଘର ପିଛା ୟା ତା ଘରୁ ଏମିତି ପଣା ଫଣା ପିଇବେ ଟିକେ ଛୁଆ ପଣା ଫଣା ବି ପିଅନ୍ତି ତ ଭାଙ୍ଗ ପଣା ବି ଗୋଟେ ଗୋଟେ ଜେଗାରେ ହେଇଯାଏ
ହ
ହ୍ୟାଲୋ।
ହଁ।
ତ ତାକୁ ବଡ ଲୋକ ପିଅନ୍ତି ତ ଏମିତି ହେଇ ଏଇ ନଗର ଟା ଆମର କମ୍ପ୍ଲିଟ୍ ହେଇଯାଏ ତାପରେ ଭୋଜି ଭାତ ଏମିତି ସବୁ ହୁଏ ଆଉ ଏମିତି ସବୁ ଭାଇ ଆମର ଆଡ଼େ ହୁଏ ଆଉ।
ଆ
ଆଉ କଣ କୁହ?
କହିବୁ ଇଏ ସଇଲା ପରିବସ୍ତ ପରେ ତା ତିନ ଚାରି ଦିନ ପର୍ଯ୍ୟନ୍ତ ଆମର ଏପଟେ ଏଇ ଗୋଟେ ପାଳନ କରାଯାଏ ମଣ୍ଡପ ପୂଜା ଆମର ତା ଦି ଚାରି ଦିନ ପରେ ଗୋଟେ ପାଳନ ହୁଏ ଏଇ ପରେ ଗୋଟେ ପୂଜାଟେ।
ହୁଁ ହୁଁ।
ମହାଯଜ୍ଞ ହୁଏ ସେଇଠି ଆମର ବହୁତ ବଡ ବଡ ଆସନ୍ତି ଏ ମାନେ ଯିଏ ପ ପୂଜା କରନ୍ତି ନନାମାନେ ସବୁ ଆସନ୍ତି। ପୁରୋହିତ ମାନେ ଆସିକିି ଆମର ଯୋଉ ଗାଁ ର ପୁର ଭ ଚ ମଝିରେ ଗୋଟେ ବଡ ରାଧାକୃିଷ୍ଣ ମଣ୍ଡପ ଅଛି ଗୋଟେ ଘରଟେ
ହୁଁ ହୁଁ।
ସେଠି ଆମର ଗୋଟେ ବଡ କୁଣ୍ଡ କରାଯାଏ। ସେ ଯୋଉ କୁଣ୍ଡରେ ପୁରୋହିତ ମାନେ ଆସିକି ମନ୍ତ୍ର ଜ ଧପନ୍ତି ସବୁ ବିଭିନ୍ନ ପ୍ରକାର ମନ୍ତ୍ର ଯେତିକି ସବୁ ଜପନ୍ତି। ଆ ଯାହାର ଯୋଉ ଦେହ ଖରାପ ହେଇଥିବ ସେ ସେଇଠିକି ଯାଆନ୍ତି ଆମର ସେଠି ପ୍ରସାଦ ବି ଦିଆଯାଏ ଅରୁଆ, ଡାଲମା, ଖଟା। ପାସ୍ ଆଉ ପୋଟଳ କୁରୁମା ଏମତି
ହୁଁ ହୁଁ।
ଆଉ ବହୁତୁ ବଡ ବଡ ଧନୀ ଲୋକ ବି ଆସନ୍ତି ତାଙ୍କର ଯାହା ର ରୋଗ ଅଛି କି କିଏ ସଫଳ ହେଇ ପାରୁନାହାନ୍ତି।
ଠାକୁରଙ୍କ ହଁ ଠାକୁରଙ୍କ ଗୋଡ଼ ତଳେ ପଡ଼ନ୍ତି ଆଉ।
ହଁ ସେଇଟା ସେଇ ଠାକୁର କହିବାକୁ ଗଲେ ଏଇଟା ଡାଇରେକ୍ଟ ଗୋଟେ ଭଗବାନଙ୍କ ସହିତ କଥାବାର୍ତା।
ହୁଁ ହୁଁ। ଯାହାର ଯାହା ମନୋସ୍କାମନା ଥିବ । ହୁଁ।
ସେଟା ଗୋଟେ ହୁଏ ଆଉ ପୂଜାଟେ। ଆଉ ଭାଇ ରହୁଚି ଆଉ, ଯାଉଚି ଟିକେ କାମ ଅଛି।
ହଉ।